ହାଲୋ। ହାଲୋ ହଁ ସବୁଚି।
ଆଛା ଶୁଭ ସକାଳ।
ଶୁଭ ସକାଳ।
କଣ କରୁଚନ୍ତି।
କିଛି ନାହିଁ ବସିଛି ଆଉ ତମେ?
ମୁଁ ବି ବସିଚି।
ଉଁ ହୁଁ।
ଆଉ ଆଜିର ଯୋଜନା କଣ? କଣ ଯୋଜନା ରଖିଛନ୍ତି ଆଜି। ହଁ
ଆଜିର ଯୋଜନା
ହଁ।
ଗୋଟେ ଭୋଜିଟେ ହବ ବୋଲି ଯୋଜନା କରିଚନ୍ତି ସାଙ୍ଗମାନେ।
ଭୋଜି। ଓହୋ।
ରବିବାର ନା ଆଜି। ସାଙ୍ଗମାନେ କହୁଥିଲେ ଭୋଜି ଗୋଟେ
ହୁଁ ଆଜି ରବିବାର ଆଜି।
ତମର କଣ ଆଜି ରବିବାର।
ଆଗକୁ ଦେଖାଯିବ କଣ ସେମିତି ତ କିଛି କିଛି ଯୋଜନା କରାହେଇନି?
ଆଉ ଟିକେ ହେଲେ କରାହବ ଆଉ ହୁଁ। ହୁଁ। ଆଉ। ହାଲୋ ହାଲୋ।
ଶୁଣୁଚି।
ମୋର ନେଟୱାର୍କ ଟିକେ ଡାଉନ ହେଲାକି?
ମୋତେ ତ ଶୁବୁଚି ଠିକ ସେ।
ହଁ ଏବେ ଠିକ ହେଲା ଟିକେ ଭଏସ କଟୁଥିଲା ସେତେବେଳେ।
ମୋର କି?
ହୁଁ ହଁ।
ଆଚ୍ଛା।
ହୁଁ। ଆଉ। ଫୁଲବାଣୀ କେବେ ଆସୁଛ।
ଯୋଜନା ସେମିତି କିଛି ନାହିଁ ଯିବାର।
ଅହଁ। ଭବିଷ୍ୟତରେ ଆଉ।
ଆଗାମୀ ଦିନ କହିଲେ ଭବିଷ୍ୟତ ହେଲାନି ସେ ଏକା କଥା।
ହୁଁ।
ଆଉ। କୁଆଡେ ବୁଲାବୁଲି କଲ ଛଅ ମାସ ବିତିଗଲା ବର୍ଷର।
ସେମିତି କୁଆଡେ ବାହାରକୁ ବୁଲାବୁଲି କରିବାକୁ ଯାଇନି। ଏଇ ଆମର କନ୍ଧମାଳ ଆଉ ଭୁବନେଶ୍ଵର ସେତିକି। ଆପଣ କୁଆଡେ କୁଆଡେ ଯାଇଥିଲେ ବୁଲାବୁଲି ପାଇଁ।
ଜାନୁଆରୀରେ ଯାଇଥିଲୁ ମୋର ଚିଲିକା। ଏଇଠୁ ଯାଇଥିଲୁ ଆଉ। ଚିଲିକା ଭୁବନେଶ୍ଵରରୁ ତିନି ଚାରି ଦିନ ବାଟର ହେଇଥିବ। ଆଉ। ଆଗାମୀ ପ୍ରସିଦ୍ଧ କଣ ଗୋଟେ ଆସୁଛି ପର୍ବ କହିଲ।
ରଥଯାତ୍ରା।
ରଥଯାତ୍ରା ଯାଣିଚ ତାହାଲେ। ଜାଣିଛ ତାହେଲେ କହିଲି।
ହଁ ଜାଣିବିନି କେମିତି। ଏତେ ବଡ ପର୍ବ ଜାଣିବିନି କେମିତି।
ହଁ ପରା ଦେଖିବାକୁ ଯିବ ତାହେଲେ।
ହୁଁ ଯିବୁ ଆପଣ ଯିବେନି ଦେଖିବାକୁ।
ହଁ ଯିବୁ।
ଏଇଠିକି ପୁରୀରେ। କୋଉଠି ଦେଖିବାକୁ ଯିବେ ଆପଣ ଏ ପୁରୀ ଯିବେ ନା ଏପଟେ କନ୍ଧମାଳ ବି ଦେଖିବେ। କନ୍ଧମାଳ ବି ତ ବଢିଆ କରାହୁଏ ସେଇଠି।
ହଁ ହଁ ହଁ ଆମେ ଯାଉ ରଥ ଟାଣିବାକୁ ଗଲାଉ।
ହୁଁ।
ଆମେ ରଥ ଟାଣିବାକୁ ଯାଉ କହିଲି। କୁଆଡ଼େ ଯାଉଚନ୍ତି କି ଆପଣ।
ନା ତ ବସିଚି, ପବନ ହୋଉଚି ବାହାରେ ବସିଚି ତ।
ଓହୋ।
ମାନେ ଝରକା ପାଖାପାଖି।
ହଁ ହଁ। ହୋଉ ଆଉ। ଭଲ କଥା। ଖରାହେଲାଣି ନା ଖରା ହେଇନି ଆଜି
ଖରା ହୋଉଛି ଏପଟେ ସେପଟେ ହୋଉନି ଆପଣଙ୍କ ପଟେ।
ନା ଏପଟେ ପାଗ ଟିକେ ମେଘୁଆ ପାଗ କରିଛି।
ଉହୁଁ।
ଅଁ ବର୍ଷା ହେଇଥିଲା କାଲି।
ବର୍ଷା ହେଇଥିଲା କାଲି ରାତିରେ ବର୍ଷା ହେଲା। ଆପଣଙ୍କ ପଟେ ହେଲା ବର୍ଷା।
ହଁ ଏପଟେ ଦିନ ବଳା ହିଁ ହେଇଥିଲା।
ଉହୁଁ।
ସକାଲେ ହେଉଥିଲା ବର୍ଷା।
ଆଉ କଁ ଖାଇଲେଣି।
ନା ଖାଇନି ଆଉ ଟିକେ ପରେ।
ଓହୋ।
ହଁଛ।
ସକାଳୁ କାମ ସବୁ ସରିଲାଣି?
ହଁ ସକାଳୁ କାମ ସବୁ ସରିଲାଣି। ଆଜି ସରିଗଲାଣି ଆଜି ରବିବାର ନା।
ଉ ହୁଁ ଆଜି ତ ରବିିବାର।
ସେଥିପାଇଁ ସରିଗଲାଣି ଅଲଗା ଦିନ ହେଲେ ଓଡିଆକୁ ଯାଇକି ଆସି ଥିଲା ବେଳେ ହେଇଯାଉଚି ଘରକୁ ଦଶଟା ନଅଟା ହେଇଯାଉଚି ତା ପରେ କନ୍ଧମାଳ ଷ୍ଟାଡିୟମ୍ ନା ନା ପଡ଼ିଆ ଖେଳ
ଓ ପଡ଼ିଆ କହିଲେକି ଷ୍ଟାଟ୍ ଅ ହଁ ଷ୍ଟାଡ଼ିୟମ୍ ଯାଉଛନ୍ତି।
ହଁ। ତାପରେ ଆସିବି ଘରେ ଆଉ ପଢା ପଢି ଚାଲିଚି ଆଉ।
ଉୁଁ ହୁଁ।
ହଁ।
ଭଲ କଥା ପଢ଼ାପଢ଼ି କରନ୍ତୁ ଆଉ।
ଆଉ? ତମର ପଳା ନା ବିଜ୍ଞାନ? କଳା ନା ବିଜ୍ଞାନ?
ବୁଝିପାରିଲିନି?
ସାଇନ୍ସ ନା ଆର୍ଟସ?
ଆର୍ଟସ।
ଓ। ହିଁଇ ହି। ଉ ହୁଁ ଭଲ ଆଉ।
ହୁ ହୁ ହୁ।
ଆଉ କଣ କୁହ?
ମୁଁ କଣ କହିବି? କଣ ଖାଇବେ ବୋଲି ଯୋଜନା କରିଛନ୍ତି ଏବେ?
ଘରେ ଯାହା ବନେଇଥିବେ ଆଉ। ଘରେ ଅଛନ୍ତି ବାପା ମା ମୁଁ। ତିନି ଜଣତ ଅଛୁ ଆଉ। ବାପା ମା ମୁଁ ଆଉ ବଡ଼ଭାଇ ତ ବାହାରେ ରହୁଛି। ହ୍ୟାଲୋ।
ହଁ କୁହନ୍ତୁ ଶୁଣୁଚି।
ହଁ ମୁଁ କଖିଲି କଣ ଆଜି ହେଇଚି ସକାଳ ଜଳଖିଆ?
ଆ କିଛି ବି ହେଇନି।
ଓହୋ ସମୟ ହେଇନି ନାଁ।
ଏବେ ହବ।
ଉ ହୁଁ କିଏ ତମେ ବନେଇବ?
ହଁ ମୁଁ ନିଯେବନେଇ କରି ଖାଇବି।
ସେଟା ଘରେ ସବୁ ରହୁଚ ନା ଏମତି ମେସେରେ ରହୁଚ?
ହଷ୍ଟେଲ୍ ରହୁଛି।
ଓହୋ ତାହେଲେ ତ କାଣ୍ଟିନ୍ ରେ ଖାଉଥିବ ନାଇଁ।
ହୁଁ କାଣ୍ଟିନ୍।
ଭଲ ଅଂ ଆଉ କଣ କୁହନ୍ତୁ। ହାଲୋ ହୁଁ କୁହ।
ହୁଁ।
ବର୍ଷା ଦିନର ଅନୁଭୂତି କିଛିଟା କୁହନ୍ତୁ।
ବର୍ଷା ଦିନ ର ବର୍ଷା ଦିନତ ବୋହୁତ ଭଲ ଲାଗେ।
ଖରା ଦିନ। ଉଁ।
ଖରା ଦିନ ତ ଭଲ ଲାଗେନି ଏତେ ଭଲ ଲାଗେନି।
ମତେ ବି ଭଲ ଲାଗେନି ଶୀତ ଦିନ ସବୁଠୁ ଭଲ ଲାଗେ।
ହଁ ଶୀତ ଦିନେ ଭଲ ଲାଗେ ବେଶୀ ଶୀତ ହେଲେ ଭଲ ଲାଗେନି।
ହଁ ହଁ। ଫୁଲବାଣୀରେ ତ ବେଶୀ ଶୀତ ଆଉ ହଁ। ହୁଁ। ହଉ ଠିକ୍ ଅଛି ଖାଆନ୍ତୁ ଆପଣ।
ଆଉ। ଆଉ କଣ ଆପଣ କୁହନ୍ତୁ?
ଆଉ କଣ କହିବି କୁହ? ମୁଁ ପରେ କଲ୍ କରିବି।
ଆଜ୍ଞା।
ହୋଉ ରଖୁଚି।
ହୁଁ।